ହଁ
ହୁଁ। କଣ କରୁଛ?
ହଉ ଏ ଖାଉଥିଲି ଖିଆପିଆ ସରିଲାଣି ଆଉ। ତମର ଖିଆପିଆ ହେଲାଣିି।
ଆମର ଖାଇବା ହେଇନି ଆମର ଯାଉଛୁ ଖାଇବାକୁ।
ହଁ ରୋଷେଇ ସରିଗଲାଣି।
ହଁ ରୋଷେଇ ଶେଷ ଖାଇବା ହେଇନି ଖାଇବାକୁ ଯାଉଛୁ ଜଳଖିଆ ଖାଇଥିଲୁ ଏବେ ଯାଉଛୁ ଖାଇବାକୁ ଆଉ ତମର କଣ ଖାଇଲ?
ଆମର ଆଜି ହେଇଥିଲା ଡାଲି କରିଥିଲି ଆଉ ସାରୁ ଆଳୁ ବାଇଗଣ ବଢି ଏମିତି ପକେଇକି କୋଶିଳା ଶାଗ ପକେଇକରି ରାଇ କରିଥିଲି। ଆଉ ଭେଣ୍ଡି ଆଳୁ ଭଜା ଏମିତି କରିଥିଲି। ଆଉ।
କଣ ସେଟା କେମିତି ବନେଇଲ? ଫାଷ୍ଟ ରୁ ମତେ ଟିକେ ତାର ପ୍ରୋସ୍ ମାନେ ପ୍ରଣାଳୀ ଟା କହିଲ।
ଯୋଉ ସେଇଟା ତ
ହଁ ହଁ।
ହଁ ସେଇଟା। କୋଶିଳ ଶାଗକୁ ବା ଚିକିଟି ରଖିଦବ ତାପରେ ଆମର ଶାଗ ଟାକୁ ଧୋଇକି ରଖିଦବା ଆ ସାରୁ ଅଳ୍ପ ସାରୁ ଟିକେ ଆଳୁ ଟିକେ ବାଇଗଣ ଏମିତି କାଟିକିରି ତାକୁ ଆଗ ଭ ଭାଜି ଦେଇକରି କଢେଇରେ ପକେଇ ତାକୁ ଭାଜିଦବା ତାପରେ ସୋରିଷ ରସୁଣ ଲଙ୍କା ତାକୁ ଗ୍ରାଇଣ୍ଡିଙ୍ଗ କରି ରଖିଦବା ବାଟଣ ଟାକୁ ତାକୁ ହଁ ମସଲା ଟା ମସଲା ଟା ଅଳ୍ପ ଟିକେ ମସଲା ଦେଇକିରି ତାପରେ ସେଇଟାକୁ ଟିକେ ଭଲସେ ଭାଜି ଦେଇକରି ତାପରେ ପାଣି ଦେଇଦବା। ଯେତେବେଳେ ଫୁଟିବ ତା ଦେହରେ ଟିକେ ବଢି ପକେଇ ଦବା। ସେଠୁ ସେଇଟା ସିଝି ଆସିଲା ବେଳକୁ କୁ ଶାଗ ଟାକୁ ପକେଇଦବା ଆଉ। ଟିକେ ବେଶୀ ପାଣି ହବ। ଟିକେ ସୁଖ ସୁୁଖ ହେଇକି ରହିବ ଆଉ।
ତା ଦେହରେ କଣ ନଡିଆ ଫଡିଆ ପକା ହୁଏ ନା ନାଇଁ।
ହଁ ନଡିଆ ବି ପକେଇକିରି କରନ୍ତି ନଡିଆ ଯୋଉ ନାଢି ଏମିତି ପକେଇ କରନ୍ତି। କିନ୍ତୁ ମୁଁ ସେମତି ଏମତି ସାଧା କରିଦେଇଥିଲି ଆଜି ଆଉ।
ଖୁସି ମାନେ ତମେ ପକେଇଲେ ବି ଚଳିବ ନ ପକେଇଲେ ବି ଚଳିବ ନାଇଁଁ କାହିଁ ନା ମନ୍ଦିର ମାନଙ୍କ ଯୋଉ ତିଆରି ହୁଏ ଗୋଟା ମସଲା ଦିଆ ହେଇକି ସୋରିଷ ମସଲା ଦିଆ ହେଇକି।
ହଁ ସେଥିରେ ନଡିଆ ପଡେ।
ସେଇଟା ବହୁତ ଭଲ ଲାଗେନି କାରଣ ନଡ଼ିଆର ଗୋଟେ ସ୍ଵାଦ ଅଲଗା ଥାଏ ସେଟା ଯେକୌଣସି ଜିନିଷରେ
ତାର ସ୍ଵାଦ ଟା ଗୋଟେ ସବୁବେଳେ।
ହଁ ଯେକୌଣସି ଜିନିଷରେ ନଡ଼ିଆ ପକେଇଲେ ତାର ଗୋଟେ ସୁସ୍ୱାଦ ଅଲଗା ଆସେ ତ ମୁଁ ସେଥିପାଇଁ କହିଲି ତମ ନଡ଼ିଆ ପକେଇଥିଲ କି ନାହିଁ।
ତି କରିଥିଲି ଆଉ। ଘରେ ହୁଁ।
କଣ ହେଇଥିଲା?
କଲରା ଅ ଟିକେ ଚୁନୁ ଚୁନୁ କାଟିକିରି। କଲରା ବାଇଗଣ ଟିକେ ଆଳୁ ଟିକେ ଉ ଆଉ ଟମାଟୋ ଟିକେ ଦେଇକିରି ତାକୁ ଉଁ
ସେଇଟା ଗୋଟେ କେମିତି ମୁଁ ତ ଜାଣିନଥିଲି। ଏଇଟା ଯୋଉ ମୁଁ ତ ଜାଣିନି। କେମିତି କଣ ବାଇଗଣ ଫାଇାଗଣ ପଡି କେମିତି କଲରାରେ ହୁଏ। ସେଇଟା କଣ କେମିତି କହିଲ।
ହଁ ସେଇଟା କଲରା ଆଳୁ ବାଇଗଣ ସେମତି ଯେମତି ବଡ଼ି ବଡ଼ି ପଛରେ ପଡିବ। ଆଉ ଟମାଟ ଅଧିକ ଦେଇକିରି କଲରା ଆଳୁ ବାଇଗଣ ଆଗ ଟିକେ ଫୁଟଣ ପକେଇକିରି ତାକୁ ଭାଜି ଦଉ, ପୁରା ସିମ କରିକିରି ଟିକେ ତେଲ ଅଧିକା ଦେଇକିରି ତାକୁ ଭାଜିବା ଭାଜିକିରି ତାପରେ ଟମାଟୋ ଟା ଦେଇଦେବ ସେଇଠୁ ତାକୁ ଟିକେ ଭାଜିବ। ଯଦି ବାଟଣ ଦେଲେ ବି ବହୁତ ଭଲ ଲାଗିବ। ଯଦି ସୋରିଷ ବାଟଣ ଟିକେ ବାଟଣ ସେଇ ସୋରିଷ ଜିରା ରସୁଣ ଯୋଉ ବାଟଣ ଟା ଗ୍ରାଇଣ୍ଡିଙ୍ଗ ହେଇଥିବ। ସେଇ ବାଟଣ ଟା ଜେଦି ଅଳ୍ପ ଟିକେ ମସଲା ଦି ଚାମଚ ଖଣ୍ଡେ ତା ପରେ ଚାମଚେ ଦି ଚାମଚେ ଦେଇକି ତାକୁ ସିମ୍ କରିକିରୀ ସିମରେ ଭାଜିବ। ସେ ସେଇ ସେଇଥିରେ ସେଇଥିରେ ସିଝିବ। ଲାଷ୍ଟ କୁ ଟିକେ ବଡି ଟିକେ ଚୁନା କରିକିରି ପକେଇଦବ। ସେଇଟା ବହୁତ ବଢିଆ ଲାଗେ ଉଁ ଭଲ ଲାଗେ ହଁ। ଏଇଟା ତାପରେ ପିତା ପିତା ଟିକେ ଲାଗେ କଲରା ଟା ଭଲ ଲାଗେ କିନ୍ତୁ
ହଁ ଓହୋ ଏଇଟା ମୁଁ ଆ ମୁଁ ଜାଣିନଥିଲି ନା ସେ ସେଥିପାଇଁ ପ ମାନେ ପଚାରିଲିକି ଏଇଟା କେମିତି କଣ ବନଉଛ। ଥରେ ବନେଇକି ଏଟା କରିକି ଖାଇବା ଥରେ।
ଅ ତମର ଆଜି କଣ କରୁଚ?
ପୁରା ଆଜି ସାଧା। ମାନେ କିଛି ବି ମସଲା ପକେଇନି କହୁ ଥିରେ ମାନେ ପୁରା ଭାତ ମୁଗ ଡାଲି ସାଧା ଗୋଟେ କରିଛି। ହେଲା ଆଉ ଏଇ ଯୋଉ ମାନେ ଆଳୁ ବାଇଗଣ କାଙ୍କଣ ଫାଙ୍କଣ ପକେଇକି ସିଏ ଗୋଟେ ଭଜା କରିଛି। ଆଉ ଆମର ଦହି ଟମାଟୋ ସେ ଗୋଟେ ମାନେ ସାଲାଟ୍। ଏ କରିବି। ହେଲା ପାମ୍ପଡ଼ ଟିକେ ଆଉ ଏମିତି ସବୁ ସାଧା ଉପରେ ଆଉୁ କି ଆମ୍ବ ଟିକେ ନାଇ ମୋର ସୋମବାର ନା ମୁଁ ସୋମବାର ପୁରା ହଁ ସେ- ମୁଁ କରେ ତ ସେଥିପାଇଁ ସମସ୍ତିଙ୍କ ପାଇଁ ସେଇଟା ରାନ୍ଧିଦେଇଛି ଅରୁଆରେ ଆଉ। କାଇ କିନା ଅରୁଆ ଭାତ। ଭାତ ଟା ଟିକେ ଭଲ ଲାଗେନି କି ଖାଇବା ପାଇଁ।
ହଁ ଅରୁଆ ଟା ଭଲ ଲାଗେ।
ଟିକେ ଭଲ ପାଆନ୍ତି ଅରୁଆ ସାଥିରେ ଘିଅ ଫିଅ ଟିକେ ପକେଇଲେ ଲେମ୍ବୁ ଫେବୁ ବୁ ଟିକେ ପକଇ ଖାଇଲେ ସେଇଟା ଭଲ ଲାଗେ।
ଯେ ଆମର ତ ବି ସେଇୟା ଛୁଆ ସିଏ ମାନେ ଅରୁଆ ଭାତ ଡାଲମା। ମା ହେଲା ମାନେ। ସେ ଯାହାହଲେ ଉଷୁନା ଠାରୁ ଅରୁଆ ଟାକୁ ଟିକେ ବେଶୀ ପସନ୍ଦ କରନ୍ତି। ସେ ହଁ ସାଧା ଉପରେ ଖାଲି ଭାତ ଡାଲମା କି। ଭତ୍ତା ଘରିକା କରିକିରି ପାମ୍ପଡ ଘରକୁ।
ହଁ ହଁ ହଁ ଖାଇ ହେଇଯିବ ହଁ ଆମର ଡାଲମା ହୁଏ ଯେ ଆଜି। ଇଚ୍ଛା ହେଲା ଟିକ ମୁଁ କହିଲ ମୁଗ ଡାଲି ବହୁତ ହିନ୍ ହେଲାଣି ଖିଆ ହେଇନି। ମୁଁ କହିଲି ମୁଗ ଡାଲି ଟିକେ- ଏଟା କିଣା ମୁଗ ଘର ମୁଗ ତ ନୁହଁ। କରେ କିନ୍ତୁ ସରିଯାଇଛି କିଣା ମୁଗରେ ହିଁ ସବୁ ମସଲା ଫସଲା ପକେଇ ଟିକେ କରିଚି୍ ମାନେ କଣ କହିଲ ଯେମିତିକି ସାଧା ମସଲା, ଗରମ ମସଲା ସବୁ ପକେଇକି ଡାଲିଟା କରିଛି ମାନେ ସାଧା ଡାଲି ନୁହଁତ ତାର ଟିକେ ମସଲା ଫସଲା
ହଁ ସେଇଟା କଣ ଡାଲିଟା ସିଝିଲା ପରେ ମସଲା ପକେଇଛ ନା।
ଡାଲିଟା କଲା ବେଳେ ହିଁ ସବୁ ମସଲା ଦେଇଦବ ହେଲା ସବୁ ପ୍ରକାର ଯାହା ତମ ତୁମକୁ ଯେଉଁ ମସଲା ପସନ୍ଦ ତୁମେ ସେଇଟା ଡାଲିରେ ସିଝେଇଲା ବେଳେ ହିଁ ପକେଇଦବ ଆଉ ତାକୁ ଫୁଟେଇବ ଖାଲି କଣ କଲ ପଞ୍ଚ ଫୁଟଣ ବୃସଙ୍ଗ ପତ୍ର ଆଉ ଲ ସେଟା ପକେଇକି ତାପରେ ଧନିଆ ପତ୍ର ପକେଇବ ଯଦି ତମକୁ ମେଥି ପତ୍ର ପସନ୍ଦ ସେଟା ପକେଇବ ଯେ କିନ୍ତୁ ଓଷାରେ ତ ମେଥି ପତ୍ର ଖାଆନ୍ତିନି। ନାଇ ମୁଁ ଖାଏନି। ମେଥିପତ୍ରରେ ଟିକେ ପିତା ଅଂଶ ରହୁଛି ନା।
ହଁ।
ସେଥିପାଇଁ ମୁଁ ମେଥି ପତ୍ରଟା ପକ- ପକେଇନି କିନ୍ତୁ ମେଥି ପତ୍ର ଟା ପକେଇବ ବଘାରିଲା ବେଳେ ସେଟା ବହୁତ ଭଲ ଲାଗିବ। ହୁଁ ଏମିତି କର। ଆଉ ଏମତି ସାଧା ବଜା କରିଦେଇଛି। ଆଉ ଆଜି ଟିକେ ମସଲା ଖାଇବା ପାଇଁ ଇଚ୍ଛା ହେଲାନି ସବୁବେଳେ ପ୍ରାୟ ମସଲା ଖିଆ ହୋଉଛି। ଏମିତି ଟିକେ ସାଧା- ଅଦା ଭଜା ଆଉ ଦହି, କାକୁଡ଼ି, ଟମାଟୋ ସେଇଟା ଗୋଟେ କଟା ହେଇଛି ସେଇଟା ସାଲାଡ଼ ହବ ଆଉ ଗୋଟେ- ପାମ୍ପଡ଼ ଛଣା ହବ। ଆଉ ଏମିତି ସାଧା ଉପରେ ଖିଆ ହବା ଆଜି ସୋମବାର ଆଉ କହିଲେ ଆଜି କିଛି ମସଲା ଖାଇବାନି ଆଜି ସବୁ ସାଧା ଖାଇବା।
ଆ ସେ ମସଲା ବି ସବୁବେଳେ ଖା- ଖାଇଲେ କଣ ଭଲ ଲାଗୁଚି କି ମଝିରେ ମଝିରେ ସାଧା ଟା ହିଁ ଭଲ ଲାଗେ ଖାଇବା ପାଇଁ।
ସେଥିପାଇଁ ମୁଁ କହିଲି ନାଇଁ ଆଜି ମସଲା ନ ଖାଇକି ଆଜି ସବୁ ସାଧା ଖାଇବା।
ଆଉ ଗାଁକୁ ଯାଇଥିଲୁ କୁଆଡ଼େ ରଜରେ ବୁଲିବାକୁ।
ଯାଇଥିଲୁ ସମୁଦ୍ର କୂଳ ଆଡ଼େ ବୁଲାବୁଲି କରିକି ଆସିଛୁ ଆଉ ରଜ ତ ଗାଁରେ ହିଁ ମୁଁ ଥିଲି ଏଠି ନଥିଲି। ଗାଁ ରେ ହିଁ ଥିଲି ଗାଁ ରେ ଥାଇକି ହିଁ ସବୁ ପିଲାମାନେ କହିଲେ କି ଟିକେ ରଜରେ ରଜରେ ଯେତେ ଗାଁ ରେ ପାଳନ କଲେ କଣ ହବ ଟିକେ ବାହାରେ ପିଲାଙ୍କର ସ୍କୁଲ ଖୋଲିଯିବ।
ହଁ ଟିକେ ବୁଲିବାକୁ ଛୁଆଙ୍କର ହଁ ପିଲାଙ୍କର ତ ଟିକେ ଖୁସି ଆଉ ହଁ।
ଖରା ଗରମ କହିକି ଆମେ ଯିବା ଟିକେ ସମୁଦ୍ର କୂଳରେ ଯିବା ସମୁ ରେ ଗାଧେଇକି ଆସିବା ଆଉ ସ୍କୁଲ ଖୋଲି ହଁ ହଁ ହଁ। ପୁରୀ ଯାଇଥିଲୁ ଟିକେ। ଲାଷ୍ଟ ରଜ ଦିନ ଫାଷ୍ଟ ରଜ ସେ ଆଉ ପ୍ରଥମଟା ଆଉ ରଜ ସଂକ୍ରାନ୍ତି ଟା ଗାଁରେ ପିଲାମାନେ ବୁଲାବୁଲି କରିକି ମଜାମସ୍ତି କଲି ଆଉ ଯୋଉ ଶେଷ ରଜ ଟା
ହଁ।
ପଳେଇଲୁ ବୁଲାବୁଲି କରିକି ସମୁଦ୍ର କୂଳ ଖାଲି ସମୁଦ କୁଳମ ଆଉ ମହାପ୍ରଭୁଙ୍କୁ ତ ଦର୍ଶନ କରିହେଲାନି ଖାଲି ସମୁଦ୍ର କୂଳ ଟିକେ ବୁଲାବୁଲି କରିକି ପିଲା ସମୁଦ୍ରରେ ତ ଗାଧେଇ ଗାଧେଇକି ଏକାଥ ଚାରି ଚାରି ପାଞ୍ଚ ଘଣ୍ଟା ସମୁଦ୍ରରେ ଗାଧେଇ ଗାଧେଇକି ଆସିଲେ ଆଉ।
ଓହୋ ହୋ ପୁରୁର ବହୁ ସମୟ ସମୁଦ୍ରରେ ବୁଢା ବୁଢି କରି ଆସିଛନ୍ତି ଆଉ।
ଆରମ୍ଭ ପରୀକ୍ଷା ଆଉ ଯାଇପାରିବେନି ପିଲା ସେଥିପାଇଁ କହିଲେ କି ଆମେ ଟିକେ ଯିବୁ ଖାଲି ସମୁଦ୍ରରେ ଗାଧେଇକି ଆସିବୁ ଅଲଗା କଆଡେ ଯାଉ କି ନ ଯାଉ।
ହୁଁ।
ଖୁସି ଆଉ କଣ କରିବା ଆଉ ତମେ ତ ଯାଇଥିଲ ବୋଧେ ଗାଁ କୁ
ହଁ ଆମେ ଗାଁରେ ତ ଥିଲୁ ଆଉ ରଜରେ ପୁରା ଗାଁ ରେ ଥିଲୁ ଆଉ। ଆମର ସେଠି ଗୋଟେ ହେଇଛି ଯାଜପୁରରେ ଗୋଟେ ଗୋଟେ ମିନି କେଦାରନାଥ ହେଇଛି। ସେଇଠି ସେ କେଦାରନାଥ ହଁ ସେଇଟା ଗୋଟେ ହେଇଛି ଏ ହଁ କେଦାରନାଥ ହେଇଛି ଦ୍ଵିତୀୟ ହଉଛି
ହଁ ମାନେ କଣ ସେଠି ମହାଦେବଙ୍କର ମୂର୍ତ୍ତି?
ହଁ ମହାଦେବଙ୍କର ମୂର୍ତ୍ତି ଟା ହେଇଛି ଆଉ ଯେମିତି କେଦାରନାଥ ମନ୍ଦିର ଟା ଯେମ ହେଇଛି ପୁରା ସେଇ ଷ୍ଟାଇଲ ରେ ହେଇଛି ଆଉ।
ହଁ ହଁ ହଁ ହଁ ହଁ ତାଙ୍କର କିଛି ମାନେ ଫଟୋ ଫଟ ଆଣିଛ ନା ନାଇଁ।
ହଁ ଫଟୋ ଅଛି ଯେ ମୁଁ ପଠେଇବି ଦେଖିବ।
ହଁ ଦେଖି ବା ଟିକେ। ଏମିତି ତ ଆମେ କେଦାରନାଥ ଏତେ ଏତେ ବାଟ ଯାଇପାରିବାନି ଯଦି ଦି ଏଇଠୁ ମାନେ ଦେଖିପାରିବା।
ହଁ ସେ ସେଇଠୁ ବଡଚନା ପାଖରୁ ସାଢୁ କୁ ସାତ ଆଠ କିଲୋମିଟର ବାଟ ରହୁଛି ଆଉ।
ହଁ। ଭଲ ଜାଗା ଟା ନାଇଁ?
ଅ ପୁରା ମାନେ ବିଲ ମ ମଝିରେ ହେଇଛି ଏବେ ନୂଆ ହେଇଛି ଦି ବର୍ଷ ତିନି ବର୍ଷ ହେଲା ବୋଧେ ହେଇଛି ଆଉ ଦୁଇ ବର୍ଷ ଖଣ୍ଡେ ହେଲା ହେଇଛି ଆଉ ଲୋକ ସବୁ। ହଁ ସବୁ ବହୁତ ଲୋକ କ ଆସୁଛନ୍ତି ବା ସବୁ ବୁଲିବା ପାଇଁ ବହୁତ
ହୁଁ ଯେହେତୁ ସେଇଟା ଗୋଟେ ଦର୍ଶନୀୟ ସ୍ଥାନ ଆମର ମହାଦେବ ଯୋଉ ମହାଦେବଙ୍କର। ଆଉ ଲୋକ କେମିତି ଆସିବେନି ଯୋଉଠି। ଯୋଉଟି ତ ଭଗବାନ ଅଛନ୍ତି ଭକ୍ତ ସେଇଠିକି ହିଁ ଯିବେ ନା। ହେଲା ତ ହଉ ଦେଖ। ଦେଖିବା କେତେବେଳେ ଆମେ ଟିକେ କହୁଛ ତ ଗୋଟେ କେଦାରନାଥ। ଙ୍କ ଭଳିଆ ଦେଖିବା ପାଇଁ।
ହଁ ଆଉ ସେମିତି ଗାଁରେ ତ। ଘର କାମ ଟିକେ ହଉଛି ସେପଟେ ବ୍ୟସ୍ତ ରହିଯାଉଛି। ଗାଁ ରେ ରହିକିରି ରଜରେ ତାପରେ ଲାଷ୍ଟ। ଲାଷ୍ଟ ରଜ ଦିନ ପଳେଇ ଆସିଲୁ ଆଉ।
ହଁ ହଁ ଆଉ ରଜ ସରିଲା ପିଲାଙ୍କର ପାଠ ପଢା ଏଥର କ ଆ
ହଁ ପିଲାଙ୍କର ବା ପରୀକ୍ଷା ସବୁ ଆରମ୍ଭ। କାଲି ଝିଅର କାଲି ଠାରୁ ପରୀକ୍ଷା ଆରମ୍ଭ ହେଇଯିବ ପୁଅର ଅଣତିରିଶ ତାରିଖରୁ ଆରମ୍ଭ ହେଇଯିବ।
ହଁ ହଁ ହଁ ତାହେଲେ ପିଲାଙ୍କର ସବୁ। ପାଠ ପରୀକ୍ଷା ଆରମ୍ଭ ହେଇଯିବ ନାଇଁ ପିଲା। ତାଙ୍କର ସରିଗଲା ରଜ ବୁଲା। ଏଥର ପଢାପଢି ପରୀକ୍ଷା ଆରମ୍ଭ ଆଉ।
ହଁ ତମର ବି ଝିଅ ପରୀକ୍ଷା ପୁଅର।
ହଁ ଦି ଜଣଙ୍କର ସେଥିପାଇଁ ତ ଆଉ ମାନେ ସରିଗଲା ବୁଲାବୁଲି ସରିଗଲା ଆଉ ପରୀକ୍ଷା ଶେଷ ଯାଇଁ ଆଉ ବୁଲାବୁଲି ନାହିଁ।
ନା ଆଉ କୁଆଡେ ବୁଲାବୁଲି ନାଇଁ
ହେଲେ ଆଉ ଏଥର ପାଠ ପଢାରେ ମନ ଦେବେ ଆଉ ବୁଲାବୁଲି ନାଇଁ ସରିଗଲା ବୁଲାବୁଲି। ତାହେଲେ ଖାଇବା ଶେଷ।
ହଁ ଖାଇବା ସରିଲାଣି ଆଉ ତାହେଲେ ରଖୁଚି ପରେ କଥା ହବା ଆଉ ହଉ ହଉ।
ହଉ ଠିକ୍ ଅଛି।
ତୁ ମିନି କଣ କରୁଚୁ ମିନି । କଣ